ଏକନାଥ ଭାଇ ଆଛା ଶୁଭ ସନ୍ଧ୍ୟା।
ଆଚ୍ଛା। ଏ ଖା ବସିଚି ଗୋଟେ ଜାଗା ତ ହଁ ଗାଁ ଲାଷ୍ଟ ମୁଁ ଟିକେ ବସିଛି ପବନ ଟିକେ ଖାଉଚି ଗରମ ଇଆଡ଼େ ଟିକେ ହଉଚି ତ ଖରା ହେଇଯାଇ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆଜି ଆଉ ମୁଁ ଏଇ ସେଇ ବସିଛି ଅଟା ଦଳିକି ଆସିଲି ତ ରୁଟି ହବ ଆଉ ଆସି ଟିକେ ଏବେ ବସିଛି ଆଉ ଘରେ ଆଜି କଣ ରାତିକି ଖାଇବା ହୋଉଚି ରାତିର ଭୋଜନ?
ହଁ ରାତିରେ ତ ଆଉ ଖେଇନା ଖାଇବୁ ନା ଆମେ ଯାଇଥିଲୁ ବାହାରେ ବିରିୟାନୀ ଟା ଖାଇଦେଇଥିଲୁ। ସେଥିପାଇଁ ତମେ ଯେତେବେଳେ କଲ୍ କରିଥିଲ ଆମେ ସେତେବେଳେ ଖାଇବୁ ବୋଲି ବସିଲୁ ସେଥିପାଇଁ ଆଉ କଥା ହେଇହେଲାନି ଆଉ। ସେ ରାତିରେ ଆଉ କିଛି ଖାଇବିନି ଆଉ। ତମର କଣ ହେଇଚି? ହଁ ସାଙ୍ଗମାନେ ମିଶିକି ଯାଇଥିଲୁ ସବୁ। ତମ ସହ ଯିଏ ଜଣ କଥା ହଉଥିଲେ ହଁ ତା ସିଏ ହ ମୁଁ ଏମନ୍ତି ଯାଇଥିଲୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଯୋଉ ଚି ବିରିୟାନୀ ଖାଉଚନ୍ତି କଣ ଚିକେନ ବିରିୟାନୀ ନା ସାଧା ଖାଉଥିଲେ ଆଜି?
ନା ଚିକେନ ଆମେ ସାଧା ବିରିୟାନୀ ଆମେ ଏତେ ପସନ୍ଦ କରୁନା। ତମକୁ କୋଉଟା ପସନ୍ଦ ଥାଏ?
ନା ସେମିତି କିଛି ନାହିଁ ମତେ ବା ବିରିୟାନୀ ଖାଏ ସାଧା ଚିକେନ ସବୁ ଖାଏ। ହେଲେ ମତେ ଅଧିକ ଆମର ମାଛ ଉପରେ ଭଲ ଲାଗେ। କାନ ଚୁନାମାଛଟା ଆମ ଦେହ ପାଇଁ ଭଲ ନା ଆଉ। ଟିକେ ଦେଖିବ ଚିକେନ ଫିକେନ ଏତେ ଖାଇବନି କାରଣ ଭାଇ ଦେଖ ତମେ ତ ଜାଣିଚ ଚିକେନ ଗୁରା ତ ବାହାର ଜିନିଷ ମାନେ କଣ ଏଇ ଯୋଉ ଇଞ୍ଜେକ୍ସନ ଲଗେଇକି କରେଇଦଉଚ ନ୍ତି ନା ସେଇଟା ଟିକେ ଖାଇବା କମାଓ ସେଗୁଡ଼ା ନଖାଇ ଘରେ ଖାଅ ଘରେ ଜିନିଷ ଖାଇବ ତମ ପାଇଁ ବହୁତ ଭଲ ଦେହ ପାଇଁ ଭଲ। ଦେଖୁଛ ତ ଏବେ କେତେ ରୋଗ ବାହାରୁଚି ବାହାର କେମିକାଲ ମିଶିକି ଖାଇଲାଠୁ। ଆଉ ବାହାର ଖାଇବା ବି ଟିକେ କମ କର।
ହୁଁ ହୁଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ପା ସମସ୍ତଙ୍କ ଦେହ ଠିକ ଅଛି ସବୁ। ତମ ଘରେ?
କିଏ କିଏ ରହୁଚନ୍ତି? ହଁ ଆମ ଘରେ ବି ଭଲ ଅଛନ୍ତି। ଆଉ ଗ ତମ ଘରେ କିଏ କିଏ ରହୁଚନ୍ତି ଭାଇ?
ହଁ ଆମ ଘରେ ମୁଁ ଏକା ଗୋଟେ ପୁଅ ଆଉ ଦି ଭଉଣୀ ଆଉ ବାପା ବୋଉ ଆଉ। ତମ ଘରେ କେତେ ଜଣ କଣ? ନା ନା ଏବେ ଜଣଙ୍କର ଦଶମ ପରୀକ୍ଷା ସରିଲା। ଆଉ ଜଣଙ୍କର ପିଜି ଏଇ ବର୍ଷ ବର୍ଷେ ହବ ସଇଲା ଆଉ।
ଆଉ ତମେ ବଡ଼ ବୋଧେ ଘରେ?
ହଁ ମଝିଆ ମୁଁ ମଝିଆଁ।
ଆଉ ଆଉ କହୁଚନ୍ତି ବ ମାନେ କେ ତମକୁ କେତେ ବର୍ଷ କି?
ମତେ ଏନା ବାଇଶି ହଲା ଆଉ।
ଆଚ୍ଛା ଆଚ୍ଛା ଅ ହ ଆମ ଘରେ ଆମେ ଚାରିଜଣ। ମୋ ଭାଇ ମୁଁ ବାପା ଆଉ ବୋଉ ଆଉ ବଡ ବାପା ବଡ ବୋଉ ସେମାନେ ବି ସବୁ ଅଛନ୍ତି।
ତମେ ମାନେ ନିଜ ଘରେ ଚାରିଜଣ ଅଛ ଗୋଟେ ଇଏ ଆଉ।
ହଁ ନିଜ ପୁଆଉ ଘରେ ହଁ ଛୋଟ ପରିବାର। ଆଉ ସିଆଡେ ସବୁ ଭଲ ତ ଘରେ ସବୁ ଭଲ ତ ସବୁ?
ହଁ ଘରେ ଏଇଆ ଭଲ ଆଉ ସବୁ ଠିକ ଠାକ ଚାଲିଚି ଆଉ। ତମ ସେକରେ କଣ ମାନେ କୋଉ ବୁଲିବା ଜାଗା ଅଛି ଯାହା ଫଳରେ କହିଲେ ମୁଁ ବୁଲିବାକୁ ଯିବି।
ହଁ ଆମ ଆଡ଼େ ଏବେ ଆସନ୍ତୁ ଓଳାଶୁଣି ଜାଣିଥିବେ ଓଳା
ମୁଁ ଜାଣିଚି ଜାଣିଚି ଜାଣିଚି ପା ଏଇ ବାଲିଚନ୍ଦ୍ରପୁର ସେ କର ଲାଇନ କି?
ଆଜ୍ଞା ଆଜ୍ଞା ସେପଟକୁ ଆସନ୍ତୁ ସେପଟେ ବି ବୁଲିକି ଯିବେ। ସେପଟେ ତ ଜାଣିଥିବେ ତାଙ୍କୁ ଆମ ଓଳସୁଣୀରେ ଫେମସ ଭୋଗ ଖାଇବା ପସନ୍ଦ କଣ ଜାଣିଚନ୍ତି?
ନାଇଁ ନାଇଁ ଖାଦ୍ୟ ହରିକା ଏତେ ଜାଣି ନାହିଁ।
ସେ ହେଲା ପୋଡ଼ ପିଠା ଆମର ଶୁଖୁଆ ଆମର ଶୁଖୁଆ ଆଇଁଷ ହୁଏ ସେଠି। ସେଠି ଆମର ଭୋଗ ଲାଗେ ଆଉ ପୋଡ ପିଠା ବି ଭୋଗ ଲାଗେ। ଆଉ ଆମର ଲଳତିଗିରି ମ୍ୟୁଜିୟମ ବି ଅଛି ଲଳତିଗିରି ମ୍ୟୁଜିୟମ ସେଠିକି ବି ଆସନ୍ତୁ।
ଆ ବୌ ବୌଦ୍ଧ ସ୍ତୁପ ହେରିକା ଅଛି।
ଆଜ୍ଞା ଆଜ୍ଞା ଯାଇଥିବେ ଏବେ ବି ଏବେ ଏବେ ଯାଇଥିଲେ ନା କେବେ ଯାଇଥିଲେ?
ନା ମୁଁ ଏଇ ରଜ ନୁହଁ ତାର ଦି ମାନେ ଜାନୁଆଦି ଛୁଟି ହଁ। ନୂଆ ବର୍ଷ ପାଖାପାଖି ଯୋଉ ସେଇ ସମୟରେ ଶୀତକୁ ଆମ ଛୁଟି ଥିଲା ସେଥିପାଇଁ ଆସିଥିଲି ବୁଲାବୁଲି କରିଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ ଏପଟ ସାଇଡରେ ବି ଆମର ଅ କେନ୍ଦ୍ରାପଡା ଯାଇଥିଲେ। କେନ୍ଦ୍ରାପଡାରେ ଆମର ତ ଯୋଉ ଅଛି ବଳଦେବ ଜୀଉ।
ନା ନାଇଁ ନାଇଁ ମୁଁ ଯାଇନି ନାହିଁ ଏ ପନ୍ତ ବୁଲିିନି। ତମେ ସେ ବୁଲ୍
ନାଇଁ ମୁଁ ତ ବଳଦେବ ଜୀଉ ଯାଇନି କିନ୍ତୁ ସେ ପୁରୁକୁ ଆଉ ଯାଇପାଇଲିନି ମୁଁ ତ ଏବେ ଭୁବନେଶ୍ଵର ରହୁଚି ଆଉ ଏତେ ଯାଇପାରୁନାହିଁ ଘରୁକୁ। କିନ୍ତୁ ବଳଦେବ ଯିବି ଚେଷ୍ଟା କରିବି ତମେ ବି ଯାଅ ଦେଖ ବଳଦିଉ ଜୀଉ ତ ଜାଣିଚ ବଳଦେବ ଜୀଉଙ୍କ ବିଷେୟେରେ ଶ୍ରୀ ବଳଭଦ୍ରଙ୍କ ଜାଗା ସେଟା। ହଁ ଯାଆନ୍ତୁ ଦେଖନ୍ତୁ ଆଉ କୋଉଠି ସବୁ ବୁଲିଚନ୍ତି କୋଉ କୋଉ ରଜେରେ କଁ କରୁ ଥିଲେ ସବୁ ଏ ଏଇ ବର୍ଷ ରଜେରେ
ରଜେରେ ତ ପ୍ରଥମ ତ ମୋ ଫା ପ୍ରଥମ ଦିନଟି ଉଁ ଉଁ ଯେନ୍ତି ସାଧାରଣ ଦିନ ବାଗିଆ ଯାଇଥେଲା। ମୁଁ ଏତେ କୁଆଡେ ଶୋଇଲି ଲେ ଉ ଲେଟରେ ଉଠିଲି ବି ଲେଟରେ ଆଟଟା ନଅଟା ତାପରେ ଖାଇ ପିଇ ସେଦିନ ବି ଟିକେ ଖରା ହେଇଥିଲା ମୋର ଯେତିକି ମନ ପଡୁଚି ସେ ଦିନ ଏତେ ବୁଲାବୁଲି କଲୁନି ସେଇ ଘରେ ରହି ରହି ସାରିଦେଲି। ତାପରଦିନ ସଙ୍କରାନ୍ତି ଥିଲା ତାପରଦିନ କପିଳାସ ଜାଣିଥେବେ ତ। କପିଳାସ ଗଲୁ ଆମ ଘରଠୁ ପଚାଶ ଷାଠିଏ ଷାଠିଏ କିଲୋମିଟର ଖଣ୍ଡେ। ତାପରେ ଛେଠି ମତେ ପା କୁତିକ ମୁଁ ପ୍ରେମିକ ଯେହେତୁ ଯେହେତୁ ମୁଁ ଗଛଲତା ହେରିକାକୁ ଭଲ ପାଏ ମତେ ସେଗୁରାକ କିଛିଟା ଫ ଟୋ ଉଠେଇଲି ଗଲା ବାଟରେ ଗଲା ଉଁ ଉଁ ଟେରେ ଗଲାବେଳେ ତାପରେ ଆଁ ସେଠି ପାହାଚ ତେରଶ ବାଉନୁ ପାହାଚରୁ ନିଜ ମାନେ ସୋ ପାଦରେ ଚାଲିଲୁ ତାପରେ ଚାଲିକି ଉଁ ଏନ୍ତି ଆଉ।
ହଁ ଆ ହଁ କପିଳାସ ଯାଇଥିଲି ଛୋଟବଳେ ଯାଇଥିଲି। ଆଁ ତଥାପି ମୁଁ ଦି ଥର ଯାଇଚି କପିଳାସ ପାହାଚ ତ ଦେଖିଥିବେ। ମାନେ କେତେ ବୋହୁତ ପାହାଚ ଚଢି ଚଢି ପୁରା ଅବସ୍ତା ଢିଲା ହେଇ ଯାଇଥାଏ।
ହଁ ହଁ ହଁ।
କପିଳାସ ଜୋରନ୍ଦା ମୁଁ ମାନେ କୁଆଡେ ସେପଟ ସାଇଟରେ ସବୁ ମୁଁ ବୁଲି ସାରିଲିଣି।
ହୁଁ ହଁ ହଁ।
ଅଁ କପିଳାସ କେ ଜୋରନ୍ଦା ହୁମା ହେଇକା ଯାଇଥିଲେ।
ନା ଜୋରନ୍ଦା ହେଇକା ମୁଁ ହୁମା ଜାଣନି। ଏତେ ବି ଭଲ ସେ ଜାଣି ନାଇଁ। ହଁ ହଁ ଆଉ ରହିଲା କଣ ହେଇନା ତମ ଖବର କଁ କେ